କଣ କରୁଛୁ?
ଏଇ ଗାଁରେ ବୁଲୁଛି ଏଇ ରଜ ଯାଉଛି ଜିମି ଆମ ଆଡେ ରଜ ଭଲ ହଉଛି ଟିକେ ଦେଖିମି ଟ ଫଙ୍କ ସନ ଫଙ୍କସନ ଆଉ
ଆଉ ଆଜି କ ଯାଇଥିଲୁ ଗୋଟେ ସକାଳେ ଫୋନ କରିଥିଲି ଯେ
ହଁ ଯାଇଥିନି ଏଇଠି ଗୋଟେ କାମ ଥିଲା। କାମ ଟାଟା ହେଇ ପାରିଲାନି। ସେଇଦିନଠୁଁ ଫେରିକି ପଳେଇଆଣି ଟିକେ ଚିଡ଼ ଚିଡ଼ ଲାଗିଲା ଆଉ।
କଣ କାମ ଥିଲେ ଯେ ତୋର?
ଏଇଠି ଯାଈଥିନି ଦିନି ଗୋଟେ ସ୍କଲାରସିପ ପକେଇବା ପାଇଁ। ଆଉ ଗୋଟା ପଇଲାନି ସେଥିପାଇଁ ଫେରିକି ପଳେଇଆଇନି ତୁ ଜାଣିଛୁ ଗୋଟେ କାମ ନହେଲେ କୋଉଳା ନାଗିବ।
କହଁବା କଉଳା ଲାଗିବ। ଆଉ ତାହେଲେ ସେଇଠି ଯାଇଥିଲୁ ହେଇପାରିଲାନି କାମ?
ନା ପା କିଛି ହେଇପାରିଲାନି।
ଓହୋ ଆଉ ତାହେଲେ କେତେବେଳେ ଯାଇଥିଲ ଆଜି ସକାଳୁ
ସକାଳୁ ଯାଇିନି ବା ଏଇ ସକାଳୁ ଛଅଟା ରୁ ଗନି ଆଇନି ଦିନ ଦିଇଟାରେ
ହଉ ତାହେଲେ ସକାଳୁ ହେଲୁ ଦିଇଟା ଆଇିଲୁ ନା?
ହଁ ବା ସେଇଥିପାଇଁ ଟିକେ ଚିଡି ଚିଡ଼ି ନାଗିଲା ଆଉ ଖାଇନହିଁ ଦାନ୍ତ ଘସିନଥିନି ଯାଇଥିନି।
ଭଲ କରିଚୁ ପଳେଇ ଆଇଚୁ। ସେ ଲୋକର କାମ କରୁନାହାନ୍ତି। ଆଉ କଣ କରିବୁ ସେ ଲୋକ କହୁନ ତାର ଲାଇନ କଟି ଯାଉଛି କନା କ ମେସିନ ଖରାପ ଏଇତ ଅନଲାଇନ କାମ ଏଇଳି ଅସୁବିଧା ଆଉ ନା
ହଁ ବା ସେ ସେଇଥିପାଇଁ କହିଲା ମତେ ତମର ମୁ ଦେଖି ଦେମି କରିଦେମି ତମେ ବ୍ୟସ୍ତ ହୁଅନା। ମୁଁ କହିନି ହୋଇ ଭାଇ ଟିକେ ଦେଖ କି ଯାଇ କରିଦବ ମୁଁ ଟିକେ ଅର୍ଜେଣ୍ଟ ଦରକାର ଅଛି।
ଆଉ ସେ ଲୋକଡା ଯାାର ସବୁ ଲୋକ ଫଣି ତା ଭରସା ରହିଲା ନା। ଆଉ ସିଏ କାହା କାମ ଆଉ କେତେ କରିବ? ଯାହା ଟିକେ କାମ କଲା କଲା ତାପରେ ଆମ କହିବାକୁ ଗାନେ ଆମ ଏଇ ଆଖପଖରେ ସବୁ ପଞ୍ଚାୟତ ସାରା ଦେବ ତା ପାଖରେ କାମ ନା? ସେ ସବୁ ଜାଣିଛି ନା ଅନଲାଇନ ବି ସୋ ଅଧିକ ଟିକେ ମୋର ତମେ ତିନ ଚାର ଷାଠିଏଟେ ବାହାର କହିଛି ଯେ ମୋର ଦିଟା ଖଣ୍ଡେ ପଠେଇଛି ଆଉ ଦିଟା ତାର ଖୋଜୁଛି ପଠେଇଦବା କହିଲା ଆଉ ତାକୁ ଆଉ ଥରେ ଯିବା ନହେଲେ ସାଙ୍ଗ ହେଇକି ଆଉ।
ସେଇଆ କରିବା ଆଉ ତାପରେ ନଗନେ ବାରମ୍ବାର ଆମ ସେ କରିବନି କାମ।
ନା ବା ସେ କାମ ଟା କରିବନି ସେ ଯ ପ୍ରକାର ଲୋକଟା ନା ତାର ପୁଣି ତାର ତାର ସେ
କ୍ଲିୟର କ୍ଲିୟର ଶୁଭୁନି କ୍ଲିୟର ଶୁଭୁନି ସେଇଥିପାଇଁ।
ହାଲୋ। ଶୁଭିଲା କ୍ଲିୟର ମୁଁ କ ମୁଁ କଇନି ଯେ ପଳ ତାର ଦିନ ଦାନ କରି ଧାନ ଅଛି ଆଉ ସକାଳୁ ପଳଉଛି କୁଆଡେ ଯୋଉ ତାର କାମ ରେ। ସନ୍ଧ୍ୟାବେଳକୁ ଆସୁଛି ପୁଣି ବିଲି ପାଇଁ ପଳଉଛି। ହଁ ବା ଆଉ ତାର କଉଟା? ନାଇଁ
ଏ କାଇଁ ସେ ମୋତେ କହୁଥିଲା କହିଲା ମୁଁ ଏମିତି ଏମିତି ବୁଲୁଛି ଆଉ କଣ କରିବି କାରଣ ନ ବୁଲିଲେ ତ ମୋ କାମଟା କିଏ କରିବେନି ନା। ଏଥିପାଇଁ ସେଇ ଭଲିଆ କହିଲା ଆଉ।
ହଁ ସେଇୟା ହେଲା କଥା
ତାକୁ ମୁଁ କଣ କହମି ତା ଉପରେ ମୁ ମୁଁ କଣଛି ନା ମୋ ତା କାମ ଥିଲେନ ମୁଁ କଣ କରିଥାନ୍ତି।
ତାକୁ କେମିତି କଣ କରିକି କାମ ଟା ନିଜ ହାତକୁ ନେବାକୁ ପଡିବ କରି। ଆଉ ତା କଣ ମିଳିବ?
ସେଇଥିପାଇଁ ମୁଁ ତାକୁ କିଛି କହିଲିନି ମୁଁ କହିଲି ହଉ ଦେ
ହୁଁ ହୁଁ ଭଲ କରୁଛୁ ଆଉ ଦୀପୁଟା ତ ଥିଲା ପଳେଇଲାଣି କୁଆଡେ ଦେଖଉଛୁ ଗାଁ ରେ ଆଉ ନାହିଁ।
ସେ ନାଇଁ ଟିକେ ଗାଁରେ ଟିକେ ଫାଙ୍କା ଫାଙ୍କା ନାଗୁଛି ସେ ଥିଲେ ଏ ପିଲାଆରା ସାଥିରେ ଲାଗେ। ଟିକେ ଭଲ ଲାଗେ ଆଉ।
ଥିଲା ଆଉ ଟିକେ ବୁଲାବୁଲି କରୁଥିଲେ ବଢିଆ ଲାଗୁଥିଲା ସେ ତ ପଳେଇଛି ଆ ରଜ ବି କାଲି ସରିଲା। ଦେଖିବା କଣ ରଜ ହଉଛି ବୁଲି ଆ ଚା
ଉ
ଦୀପୁର ସବୁ ଆ ସାଥିରେ ଟିକେ ନାଗିବି ତା ସାଥିରେ ନାଗିବି ଏଇଭଳିଆ କାମ ତାର।
ହଁ ବା।
ଛୋଟ ହଁ ସିଏ ତ ଛୋଟ ଛୁଆ ଙ୍କ ସହିତ ଯାହାନେ ଟିକେ ନାଁଗିବ।
ହବା। ନ ନାଗିନେ ମନ ଶାନ୍ତି ହବନି ତାର। ଛୋଟ ଛୁଆ କଣ ବଡ ଛୁଆ କଣ ହଁପା ତତେ ଗୋଟେ କେତେବେଳେ ମତେ ଗୋଟେ ସମୟ ହିଁ ହାରିଯିବ। ସମସ୍ତଙ୍କୁ ହାତ ଟେକିଦବ ତା ଗାଁ ସମାନେ ନାଁ ଧରିକି ଡାକିଦବ
ହୁଁ।
ପିଲାଟା ପଳେଇଚି ଆଉ କଣ କରିବି। ମତେ ମୋପାଖରେ ମାଗି ନେଇଛି ଆମ ଘଣ୍ଟା ଟା। କହିଲା ମୁଁ ଯାଏ ଆସେ ଦଶ ପନ୍ଦର ଦିନ ପରେ ଆସି ମୁ କହିଲି ହୋଉ ତାହାଲେ ନେଇଯାଏ ତତେ ଘଣ୍ଟା ଘଣ୍ଟା ପାଇଁ ଘଣ୍ଟା ମୋ ଘଣ୍ଟା ଟା ନେଇକି ଯାଇଚିପା ହୁଁ।
ହ ମୁଁ କହିଲି ନା କାହା ଘଣ୍ଡାଟା ଭଲ ଦେଖାଯାଉଚି ଘଣ୍ଡଟା ଆଉ।
ନା ନେଉ ପିଲା ଟା ଆମ ସାଙ୍ଗଟା ଏନଜୟ କରୁ ବୁଲିକି ଆଉ ନା।
ହୁଁ ନଉ ବୁଲୁ। ହୁଁ ଚାଲାକ ହଉ।
ହଁ ପା ପିଲାଟା ଏଇଠି ଗାଁରେ ରହିକି ଟିକେ ଇଏ ହଉଛି ନା ଟିକେ ବାହାରକୁ ତୁ ଯାଇଚୁ ଭୁବନେଶ୍ୱର ବୁଲିବ ଟିକେ ଏଇନାକେ ଏ
ହଁ ବୁଲା ପିଲାଟି ବୁଲିକି ଟିକେ ଏନଜୟ କରୁ। ନ ବୁଲିଲେ କଣ ହବକି ଆମେ ବୁଲୁଚନ୍ତି ସେ ବି ଟିକେ ବୁଲୁ।
ହଁ ବା ସେ ଟିକେ ବୁଲୁ। ଆଉ ସବୁ ପିଲାରା ବୁଲିନେ ଭଲ ନା ଆଉ ଘ ଘରେ କିିଏ ରହିବ ଆଉ?
ଆମେ ଆଉ ଏତେ ବୁଲିଲେ କଣ ହବକି?
ନାଁ।
ଏଇଭଳିଆ ଆଉ, ଆଉ ଦୀପୁ ଜେନା ଗାଡିଟା ଚଳେଇଥିଲାବେଳେ ଦେଖିଛି ବଢିଆ ଗାଡି ଚଲଉଛି ଦୀପୁ।
ହୁଁ ଦୀପୁ ତ ପୁରା ଗାଡି ଚଲଉଛି ମାନେ ତାକୁ ତ କେହି ଛୁଇଁ ପାରିବେନି।
ହେଟା ପା ରାଇଡରଟା
ହଁ ଏଟା ରାଇଡରଟା ସିଆଡୁ ଟ୍ରେନିଂ ନେଇକି ଆଇଛି ରାଇଡରଟା ଆମର ଗାଡି ଚଲେଇବ ପୁରା ଭୟଙ୍କର ଗାଡି ଚଲା ଚଲାଉଛି।
ସେଏ କହୁଥିଲା ଗୋଟେ ସେ ଗୋଟେ ଆଣିବ ଟେ। କହିଲା ମୁଁ ରାଇଡିଙ୍ଗ୍ ଯିବି ଡେଲି।
ହୁଁ, ହୁଁ ସେ ଯଦି ସେ ବାଇକଟା ଆନିଲେ ବି ଆ ମୋର ଭଲ ନା? ଆମେ ମଝିରେ ମଝିରେ କେତେବେଳେ ତାକୁ ମାଗିକି ଆମେ ଏଇ ପାଖଆଖରେ ବୁଲାବୁଲି କରିବା ଆମକୁ ଟିକେ ଲୋକ ଦେଖିକି ଭଲ ଲାଗିବ ଆଉ।
ହଁ ସେଇଭଳିଆ, ସିଏ ଆଣିଲା ମାନେ ସିଏ ଦବ ସିଏ ମନା କରିବନି।
ଝିଅମାନେ କହିବନି ସବୁ କହିବ ଏଇଟା ମୋ ବାଇକ ମାନେ ତମ ବାଇକ୍ ଚଲଉଚ ସବୁ।
କି ସେଇଭଳିଆ ରହିବ।
ଦଉ ନ ଦଉ ଆମକୁ ତ ଦବ ଆଉ।
ଆମକୁ ଆଗେ ନବ।
ହୁଁ।
ଏଇଭଳିଆ ତ ଚାଲିଚି ଆଉ।ହଁ ଗାଧେଇ ସାଇଲିଣି।
ଖାଇସାଇଲୁଣି ନା ଖାଇନୁ?
ଖାଇକି ବସିଛି ଏଇଠି।
ଓହୋ ତାନେ ଆଜି କଣ ହେଇଥିଲା ଖାଇବା?
ଆଜି ବା ହେଇଥିଲା ଆଜି ମଟନ୍।
ଓହୋ ମଟନ କୋଉଠୁ ଆଣିଥିଲ।
ମଟନ୍ ଏଇ ଆମ ଗାଁରେ ମାରିଥିଲା ସେଠୁ ଘିତି ଆଣିଥିନୁ।
ଓହୋ ତାନେ ଜଣ ମଟନ୍ ମୁଁ ବା ଆଣି ଯେ ଆମର ଆଜି ମଟନ।
ଏଇ ମଟନ୍ ଟା ଖାଇବୁ ଗୋଟେ ପୂରା ଅଲଗା ଟେଷ୍ଟ।
ହଁ ମଟନ ଖାଇବାଟା ଅଲଗା ଟେଷ୍ଟ୍, ହଁ ଚିକେନଟା ଡେଲି ମିଳିଯାଉଛି ନା ତାପରେ ମଟନଟା ମିଳୁନି ଥରେ ଅଧେ। ଖାଉଛନ୍ତି ଲୋକ କିଣିକି ଖାଉଛନ୍ତି ସବୁ ଆଉ ଫାଷ୍ଟ ଦିନ କଣ ଖାଇଥିଲୁ।
ଫାଷ୍ଟ ରଜ ଦିନ ଏଇ ଏଇତ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ରଜ ଦିନ ପୂରା ସାଧା ଆଜି ଟିକେ ମଟନ ହେଇଥିଲା ଆଉ। ଅବାଗିଆ ବାର ପଡିଯାଇଥିଲା।
ହୁଁ ଖାଇବା ତ ଏ ବାର ପଡିଥିଲା ଆଉ ପାରେ। ଆମର ଫାଷ୍ଟ ରଜ ଦିନ ମ ମଟନ୍ ଆଇଲା ବା।
ଓହୋ ସେଇଆ ଆଉ।
ମୁଁ ତ ଖାଉନି ମଟନ ଆମ ଘରେ ସବୁ ଖାଉଛନ୍ତି ଆଉ।
ମଟନ୍ ଏଠି ଖାଇଚି ତା ମଜାଟା ସିଏ ଜାଣିଚି ପା। ହୁଁ ସେଦିନଅ
ମୁଁ ଖାଲି ଚିକେନ ଖାଇଲି ଆଉ।
ଆଉ ଏଠୁ ଥରେ ମଟନ ଖାଇବୁ ଦେଖିବୁ ତତେ କୋଭଳିଆ ଲାଗିବ। ମଟନ୍ ଟା କଇବୁ ଡେଲି ଖାଇମି।
ନା।
ଆଉ ଏତେ ମଟନ୍ ଖାଇବୁନୁ ଆଉ ତମ ଆଡେ କେମିତି କଣ ରଜ ହଉଥିଲା। ତମ ଆଡେ କେମିତିକା ରଜ ହୋଉଥିଲା?
ଆମଆଡେ ସେଇଭଳିଆ ଏତେ ଭଲ ହେଇନି ଏଇ ଦୋଳିି ଦି ଚାରିଟା ପଡିଛି ମାଇକି ବାଜୁଛି ଟିକେ ଟିକେ ମଝିରେ ହନ୍ ଟିକେ ଟିକେ ବାଇକ୍ ବାଜିଛି ଘଣ୍ଟେ ଘଣ୍ଟେ ଏଇ ରାତିରେ ଘଣ୍ଟିଟି ବାଜୁଛି ଏଇଭଳିଆ। ଆଉ ଏମିତି ବୁଲାବୁଲି ଚାଲ୍ ହଁ ବୁଲି ସେ ପାଇଁ ଆମ ପାଖରେ ବୁଲୁଥିଲୁ ସବୁ, ଆଉ ଏଇ ଆମ ଗାଁ ପାଖ ରଜ ସବୁ ବୁଲାବୁଲି ହେଇଛି, ଆଉ କାହିଁ କୁଆଡେ ଯାଇଛି ବୁଲିବା ପାଇଁ ତ କୁଆଡେ ଯାଇନି, ଦେଖିଆ ଆଜି ରଜଟା ଅଛି ପୁଣି ଏ ଗାଁ ପାଖରେ କଣ ହବ ଯଦି ମେଲୋଡି ମେଲୋଡି ଯିମି ମୁଁ ରଜଟା ଦେଖିମୁ କଣ କେମିତି ସେ ଅନୁସାରେ ଟିକେ ଏ ଶୋଇଶୁଆ ପଡିଆ ଖାଇ ଦେଇକି ଶୋଇ ନିଦ ମାଡୁନି ଖାଲି ରେଷ୍ଟ୍ ନେବା କଥା ଘରେ ଖାଇକି ଆଉ। ରେଷ୍ଟ୍ ନେଇ ପୁଣି ଯିବା। ହଁ ଗନେ ତ ଡାକିବି ଆଉ ଯିବା ସବୁ ସାଙ୍ଗ ହେଇକି ଆମ ପିଲା ସବୁ।
ଯିବା କାଳିଆଟା ବି ଅଛି ଘରେ ଯିବ୍
ହୁଁ କାଳିଆଟା ଆଜି ‌ଡ୍ୟୁଟି ଯାଇନି ବୋଧେ?
ସେ ଆଜି ଯିବନି ପା ମନା କଲା କହିଲା ମୁଁ ଆଜି ଯିମିନିକି ଆଜି ତାର ଲାଷ୍ଟ ଜ
ଓହୋଃ ତୋର ଆଜି ଘରେ ରହିଯାଇଛି।
ଯିବାନି ଏରା ଯିମିନି ଆଜି ଟିକେ ବୁଲାବୁଲି କରିବି ଏଇଠି
ଓହୋଃ।
ହଁରେ ଯୋଉଠି ନ ଯାଉ ଡେଲି ଡ୍ୟୁଟି ଯାଇ କି ଲାଭ ନହିଁ।
ହଁ ବା ଡେଲି ଡ୍ୟୁଟି ଯାଇ କଣ କରିବ ମଣିଷର ପଇସା ରୋଜଗାର କରୁଛନ୍ତି କଣ ଗୋଟେ ଏଞଜୟ କରିବା ପାଇଁ, ଆଉ ସବୁଦିନ କଣ ସବୁ ପ୍ରକାର କାମ କରିବେ କି? ଆ ସିଏ ତ ପିଲାଟା ସିଏ ପୁଣି ଆମ ସାଙ୍ଗ ପିଲାଟା ମାନେ ପିଲା ତ ବୁଲିବା ମନ ହବ ପିଲା କିଏ ଆଉ ଡ୍ୟୁଟି ନ କିଏ ଯିବ ଆଉ? ସବୁ ଛୁଟି କରିକି ଘରେ ରହିବେ, ଆମ ଗାଁ ତ ଏଥର ରଜ ତିନି ଦିନ ଗଲା ସବୁ ପିଲା ଡ୍ୟୁଟି ବନ୍ଦ କରିକି ଘରେ।
ତା ପରେ, ଆମେ ବୁଲୁଛନ୍ତି ମାନେ ସେ ନ ବୁଲିଲେ ତ ରହି ପାରିବନି ଏଟା ସିଓର୍।
ବା ସିଏ ଏଟା ବୁଲିବାଟା ଥୟ କାହିଁକି ନା ଦି ଦିନ ସବୁ ସାଙ୍ଗ ପିଲା ଗୁଡ଼ା ବୁଲିଲେ ସିଏ ବି ଆମ ଭଳିଆ ପିଲ ନା। ଆମେ ତ ସିନା କିଛି କାମ ଫାମ କଲେ ନାଇଁ। ଯାହା ଯେମିତି କରୁଛନ୍ତି ପାଠଶାଢା ପଢୁଛନ୍ତି ପଢୁଛନ୍ତି ସେ ତାଙ୍କ କାମ କଲେ ତାପରେ ଚଳୁଛନ୍ତି ଘର ପରିବାର ସିଏ ଆଉ କାଁ ଇଏ କରିକି ସେ ତାର ସେ ଡ୍ୟୁଟି। ତାଙ୍କର ଯାହ ଆଗେ ନା ଯାେ ପଇସା ମିଳୁଛି ତିନ ଟଙ୍କା ପାଞ୍ଚ ସାତଶହ ମିଳୁଛି କୋଉଠି ଆସିବ ବୁଲିଲେ ସେ ତାଙ୍କେ ଗଲେ ଡିଉଟି କଲେ ଆଇିଲା ଆ ରଜ ଟା ତ ଆମ ଓଡିଶାର ପୁରା ବଡ ପର୍ବ ମାନେ ସବୁ ତ ମାକ୍ସିମମ୍ ଲୋକ ଛୁଟି କରି ରହିବେ ଡୁଟି ଘରେ ତ ସବୁ ଡିଉଟି ବନ୍ଦ କରି ରୁହନ୍ତି କେହି ଯାଉନାହାନ୍ତି ଯାଉ ଏଇ ତିନି ଦିନ ସରିଲା ଆଜି ଦିନଟା ଡ୍ୟୁଟି ବନ୍ଦ କାଲିଠୁ ଯାହା ଯେମିତି ଚାଲିଥିଲା ସ୍କୁଲ କଲେଜ ସବୁ ଖୋଲା ହେଇଯିବ ଛୋଟ ଛୋଟ ଛୁଆ ସ୍କୁଲ ଯିବେ ପୁଣି ଡ୍ୟୁଟି ସବୁ ଲୋକ ଡ୍ୟୁଟି କାଲିଠୁ ଯିବେ ସବୁ ଚାଲଙ୍ଗେ ଚାଲିବ ପୁଣି ମାନେ ଟିକେ ଅବାଗିଆ ଲାଗିବ ଏ ଥିଲା ଛୁଟି ଥିଲା ସବୁ ମାନେ ଲୋକ ଗାଡା ବୁଲୁଥିଲେ ସବୁ ପିଲା ବୁଲୁଥିଲେ ସବୁ ଛୁଆ ଗୁଡ଼ା ବୁଲୁଥିଲେ ଆଉ ସବୁ ଯେତେବେଳେ ଏକା ସାଙ୍ଗରେ ପଳେଇବେ ଗାଁ ରେ ଆଉ ଅବାଗିଆ ଲାଗିବ ଏକୁଟିଆ ଏକୁଟିଆ ଭଳି ଲାଗିବ ଆଉ।
ହଁ ଯେ ଟିକଲ।
ହଁ ବା ଆଉ ଏମିତି ରଜ ସବୁ ଚାଲିଛି ଦେଖିବା ଆଜି ତ ଲାଷ୍ଟ କହିବାକୁ ଗଲେ ଯୋଉ ବର୍ଷ ତ ଫାଷ୍ଟ ଦିନ ଟା ହେଇଗଲା ନାଁଟା ତାର ପହିଲି ରଜ କିନ୍ତୁ ପ୍ରକୃତରେ ରଜ ଟା କରୁଛନ୍ତି ଚାରି ଦିନ ନହେଲେ ପାଞ୍ଚ ଦିନ।
ହଁ ହଁ।
ଛୁଆ ଦୋଳି ଖେଳୁଛନ୍ତି ସବୁ କରୁଛନ୍ତି ଆଉ ଏଇନା ଦିନେ ଦି ଦିନ କଣ ଦୋଳି ଖେଳିବେ ସବୁ ଛୁଆ ଟିକେ ଟିକେ ଆସିକି ଦୋଳି ଫୋଳି ଖେଳୁଛନ୍ତି ଛକ ଫକରେ ଆମର ବସୁ ଆମେ ଦୋଳି ଟେ ପକେଇ ଦେଇକି ଦିନ ମାନେ ବଢିଆ ଥଣ୍ଡା ଲାଗୁଛି ମୁଁ ଭାଇ ବହିଛି ଆମ ଯୋଉ ଛକ ବାହାରେ ଆମ ଯୋଉ ବଉଳମୂଳ ମନ୍ଦିର ବଉଳମୂଳ ବାହାରେ।
ଆ ବହୁତ ଆଣିବା।